ହାଲୋ।
ହାଲୋ। ହାଲୋ।
ହାଲୋ।
ହଁ।
ମ୍ୟାଡାମ ଆପଣଙ୍କୁ ମୋ କଥା କ୍ଲିୟର ଶୁଭୁଛି?
ହଁ ହଁ ଶୁଭୁଛି କୁହ?
ଆଜ୍ଞା କଣ କରୁଥିଲେ?
କିଛି ନାହିଁ ବସଥିଲି ସଣ୍ଡେ ଅଛି। କାମ ସାରିକି ବସିଛି ଆଉ କଣ କରିବି ଆଜି ତ ବହୁତ କାମ ସଣ୍ଡେରେ।
ହଁ ବାକି ସପ୍ତାହର ଯାହାବ ତ ପେଣ୍ଡିଙ୍ଗ କାମ ଥିବ ସବୁ ସମ ର ରବିବାର ହିଁ ସାରିବାର ଅଛି।
ହଁ।
ଆପଣ ତ ଜବ୍ କରୁଛନ୍ତି ଆପଣଙ୍କର ଟିକେ ଯାହା ବି ହେଲେ କାମ ବହୁତ ରହୁଥିବ ସଣ୍ଡେ ପାଇଁ।
ହୁଁ, ବହୁତ ରହୁଛି, ଏବେ ଏମତ ମାନେ ଗାଧେଇକି ତାପରେ ଡ୍ରେସ୍ ଥିଲା ବହୁତ ସାରା ତାକୁ ସଫା କରିବାକୁ ମାନେ ଦେଢ ଘଣ୍ଟା ଲାଗିଲା।
ହୁଁ।
କାମ ସାରିକି ଏବେ ଆସିଛି ଆଉ। ତୋମେ କଣ କରୁଥିଲ?
ମୁଁ ବସିଥିଲି, ମୋର ଆଜି ତ ରବବାର ମାନେ ମୁଁ ଆଜି ଟିକେ ଲେଟ୍ ରେ ବି ଉଠିଚି। ଆଉ ବସିଛି ହେଇ ଆଉ। ଆଉ ଆଜି ରବିବାରର କଣ ଲଞ୍ଚ ର କଣ?
ଲଞ୍ଚ୍ କଣ ଚିକେନ୍ ହେଇଛି ଆଉ।
ଆଚ୍ଛା, ଆଚ୍ଛା ମୁଁ ତ ସକାଳୁ ମ୍ୟାଗି ଖାଇଥିଲି, ପୁ ଅ, ଖାଇକି ବସିଛି ଆଉ।
ଆଚ୍ଛା।
ହୁଁ।
ନି ଅ, ଆମର ବି ମାନେ ଅ, ମଷ୍ଟପି ଚିକେନ୍ ହୁଏ ଘରେ, ସଣ୍ଡେ ନାଇଁ କି ମାନେ ମଣ୍ଡେ ନାଇଁ। ସବୁବେଳେ ପ୍ରାୟ ଚିକେନ୍ ହୁଏ।
ଆଚ୍ଛା, ଆଚ୍ଛା, ହୁଁ, ହୁଁ।
ଆମେ ସିନା ରହିଯିବା ପୁଅମାନେ କଣ ଆଇଁଷ ଛାଡିକି ରହିପାରିବେ, ଯୋଉମାନେ ଖାଉଥିବେ।
ହଁ ନା ସେମାନେ ତ ଛାଡିବେନି।
ହଁ, ହଁ ତ ସେମାନଙ୍କ ପାଇଁ ହୁଏ ପ୍ରାୟ, ତାପରେ ଉଁ ନା ଭାଇ ବି କରିଚି। ସିଏ ହିଁ ଚିକେନ୍ କରିଛି।
ଆଚ୍ଛା, ଆଚ୍ଛା।
ହୁଁ। ଆଉ ତୋମ ଘରେ କଣ ହେଇଞ୍ଚି ଆଜି ସ୍ପେଶାଲ୍ ସଣ୍ଡେରେ?
ଆମର ତ ସଣ୍ଡେରେ କେହି ନନଭେଜ୍ ଖାଆନ୍ତିନି ଆମ ଘରେ। ମାନେ ବାପା ମାମା ଖାଆନ୍ତିନି ତ ସେ ସେ ଆମ ଘରେ ବି ହୁଏନି। ରବିବାର ର ଆମିଷ କଣ ହେଇଚି ମୁଁ ଜାଣିନି, ମାମା କଣ କରଚନ୍ତି।
ନାଇଁ କଣ ହେଇଛି ନାଇଁ ସେଇଟା ଥାଏ ସୂର୍ଯ୍ୟଙ୍କ ପାଇଁକା ମାନେ ଘରର କିଏ ବି ପୁରୁଷ ମାନେ ଖାଇବା କଥା ନୁହଁ। ଏମିତି ସନ୍ ସବୁ ରବିବାର କୋଉ କୌଣସି ପୂର୍ବ ବା ପୁରୁଷ ଆଇଁଷ ଖାଇଆ କ ଥା ନୁହଁ ସୂର୍ଯ୍ୟଦେବତାଙ୍କର ମାନେ ଇଏ ରହେ।
ସେଥିପାଇଁ ହିଁ ବାପା ଛାଡିଛନ୍ତି, ବାପା କେବେଠୁ ମାନେ ନିହାତି ଅଁ, କୋଡିଏ ପଚିଶ ବର୍ଷ ହବ ବାପା ରବି ବାର ଆମିଷ ଖାଉନାହାନ୍ତି, ତ ବାପା ଖାଉନାହାନ୍ତି ତ ମାମା ବି ଖାଉନାହାନ୍ତି, ସେଥିପାଇଁ ଆମ ଘରେ ହୁଏନି ଆଉ।
ହୁଁ, ତାପରେ ବି ଏ ନାଇଁ ଆଗରୁ ଜେଜେବାପା ମାନେ କେବ ଅଛନ୍ତି ନା କେବେଠୁ ଗଲେଣି ହେରି?
ନାଇଁ ନାଇଁ ମୁଁ ଜନ୍ମ ହବା ପୂର୍ବରୁ ହିଁ ମୋ ଜେଜେବାପା ଚାଲି ଯାଇଥିଲେ।
ହଁ ସେଇଆ ହିଁ ହେଇଥିବ କାହିଁକି ନା ଜେଜେ ବାପା ଆଗରୁ ଛାଡିଥିବେ। ପୁରୁଷ ଘରର ଯେକୌଣସି ଜଣେ ପୁରୁଷ ଛାଡନ୍ତି ଯାହାହେଲେ ବି। ସମସ୍ତେ ଯଦି ମାନିଲେ ବହୁତ ଭଲ ନାଇଁ ଜଣେ ବି ହେଲେ ବି ଚଳିବ ଘରର। ସେ ଜଣେ ଛାଡିଲେ ତାପରେ ଆଉ ଜଣେ କିଏ ଧରି ବି ପାରିବ। ସେ ତାଙ୍କ ମାନେ ଇଏ ପରେ ବାବା ଧରିଥିବେ ଆଉ। ହୁଁ। ହୁଏ ସ-ପୁଅ ପିଲାମାନେ ଭିନା କହୁଛି ଶନିବାରନ ମାନେ ଇଏ କରିବା ଓ ରବିବାର ଦିନ ସବୁ ଚୁଟି କାଟନ୍ତି, ଆଇଁଷ ଖାଆନ୍ତି କିନ୍ତୁ ଏ ମାନେ ସେଟା ପ୍ରକୃତରେ କରିବା କଥା ନୁହଁ ପୁଅ ମାନେ କିଛି। ନା ଆଇଁଷ ଖାଇବା କଥା ନା, ଚୁଟି କାଟିବା କଥା କିଛି ବି କରିବା କଥା ନୁହଁ।
ପ୍ରାୟତ କର ରବିବାର ହିଁ ପ୍ରାୟ ଯେହେତୁ ଯୋଉମାନେ ଚାକିରି କରୁଚ ଅଁ, ରେ ଛଅ ଦିନ ଯୋ ଫି ତ ସେମାନେ ରବିବାର ହିଁ ନିଜର ସବୁ ଇଏ ଗୁଡାକ କରୁଛନ୍ତି। ଚୁଟି କାଟିବା ହଉ ନଖ କାଟିବା ହଉ। ତ ରବିବାର ଯେହେତୁ ଘରେ ରହୁଛନ୍ତି ସେମାନେ ଟିକେ ଭଲସେ ଖାଇବା ପାଇଁ ସେମାନେ ନନଭେଜ ବି ଖାଇଦଉଛନ୍ତି ରବିବାର। ତ ସେ କିଛି ଆଉ ପ୍ରାୟ ଲୋକ କରୁନାହାନ୍ତି ବି।
ପଖାଳ ପଖାଳ ଖାଇବାକୁ ଇଛା ହଉଛି ପଖାଳ ସାଙ୍ଗକୁ ଆଳୁ ଭଜା। ଅଣ୍ଡା ଭୁଜିଆ, ବଢ଼ି ଚୁରା।
ହୁଁ, ହୁଁ। ପଖାଳ ମୁଁ ଆଜି ଖାଇନି ମତେ ତ ଲାଗୁଚି ମୁଁ ଆଜି ଖରାବେଳେ ପଖାଳ ହିଁ ଖାଇଦେବି ବୋଲି। ମାନେ ଯୋଉ ଗରମ୍ ହଉଚି।
ହଁ ତାପରେ ସ୍ନାନ ପୂର୍ଣ୍ଣିମା ଆସିଲାଣି ଆହୁରି ଗୁର୍ ମୁରେଇବ।
ହୁଁ।
ଲି ସ୍ନାନ ପୂର୍ଣ୍ଣିମା ନା କାଲି ଦିନ୍ ଟା ବର୍ଷା ହଉଚି ନାଇ ଦେଖ ତାପରେ ତ ପୁଣି ଆରମ୍ଭ ହେଇଯିବ ପୁଣି ଗୁରୁମୁରି।
ହୁଁ।
ତମ ବ ମାନେ ଜନ୍ମ ମାସ କୋଉଟା?
ମୋର ଜନ୍ମମାସ ନଭେମ୍ବର।
ଆଚ୍ଛା ଆଚ୍ଛା ନଭେମ୍ବର। ଆଉ ମାନେ କେବେ ପୁରୀ ଯାଉଚ ନା କଣ ରଥଯାତ୍ରା କୁ?
ନାଇଁ ଏବର୍ଷ ତ କିଛି ପ୍ଲାନ୍ ନାହିଁ ସେମିତି ସେ ସେଟା କହିବି ହବନି। ଯ ଯଦି ଡୋରି ଲାଗିଲା ଯାଇ ବିି ପାରେ ହେଁ। କିନ୍ତୁ ପ୍ଲାନ୍ ତ ସେମିତି କିଛି ଆମ ଘରେ ହେଇନି ଏପର୍ଯ୍ୟନ୍ତ ଯିବାର।
ହୁଁ।
ମୁଁ ଅଲଗା ବେଳେ ପୁରୀ ଯାଇଚି ମୁଁ ରଥଯାତ୍ରାରେ କେବେ ପୁରୀ ଯାଇନି। ମାନେ ର ଥଯାତ୍ରାରେ ହିଁ କେବେ ବୁଲିବା ପାଇଁ ଯାଇନି ଅଲଗା ବେଳେ ଯାଇଚି।
ଥରେ ଯାଅ ଗୋଟେ ଏକ୍ସପିରିଏନ୍ସ ନେଇକି ଆସିବ।
ହୁଁ, ଯେବେ ଲାଗିବ ଡୋରି ଯିବା ଆଉ।
ମୋର ଅଠର ବର୍ଷ ପରେ ଲାଗିଥିଲା ପୁଣି ଉଁ ସୁନାବେଶ ଦିନ ଯାଇଥିଲି ଅଠର ବର୍ଷ ପରେ।
ଆଛା।
ଯାଇଥିଲି ପାଞ୍ଚ ଚାରି ପାଞ୍ଚ ବର୍ଷର ହେଇଥିଲି ଯାଇଥିଲି। ତାପରେ ଅଠର ବର୍ଷ ପରେ ଯାଇକି ପୁରା ଗଲି ଏଇ ଦୁଇହଜାର ତେଇଶ୍ ରେ ନା ଚବିଶ୍ ରେ ଯାଇଥିଲି।
ଆଛା ତାର ଗୋଟେ ଅନୁଭବ ନିଆରା ଥିବ ଆଉ।
ବହୁତ୍ ମାନେ ଇଏ ଲାଗିଥିଲା। କିନ୍ତୁ ହଁ ବେଦୀରେ ବସିଥିଲା ଦେଖି ପାରିଲିନି ମାନେ ନିଜ ଗାଧ୍ ଇଏରେ। କିନ୍ତୁ ରଥରେ ବସିଥିଲା ସୁନାବେଶ ଦେଖିଲି ସେଇଟା ସବୁଠୁ ବଡ ଇଏ।
ହୁଁ ହୁଁ।
ଆଉ ପୁଣି ଯିବି ଯିବି କି ଦି ତିନି ବର୍ଷ ହେଲା ପ୍ଲାନ୍ ହେଲାଣି ଯାଇପାରୁନୁ। ଆଉ ରଥଯାତ୍ରା ତ ଯିବାକୁ ଟୋଟାଲି ଇଚ୍ଛା ନାହିଁ ସେ ଭିତରେ ଯୋଉ ପେଲା ପେଲି କରିକି ଲୋ ତମକୁ ଯିବାକୁ ପଡିବନି ଲୋକ ତମକୁ ପେଲି ପେଲି ତାଙ୍କ ପାଖରେ ନେଇକି ପହଞ୍ଚେଇଦେବେ।
ହଁ ହଁ।
ତାପରେ ବି ଏମିତି ମାନେ ପୁଅ ମାନେ ଯୋଉ ଥାଆନ୍ତି ସେ ଭିତରେ ମାନେ ଗୋଟେ ଗୋଟେ। ଜଣକୁ ତ ମୁଁ ପିଟିିକି ଆସିଚି ସିଧା।
ହେଁ ହଁ ସେମାନେ ବହୁତ୍ ଫାଇଦା ଉଠେଇବେ ଏହାର।
ହଁ ମୁଁ ଜଣଙ୍କୁୁ ପୁରା ପିଟିକି ଆସିିଚି ପା କଟକ ର ସିଏ। ସେ ଟୋକା ଟା।
ଆଛା ଆଚ୍ଛା।
ଟ୍ରେନ୍ ରେ ପୁଣି ସେ ଭିତରେ ବାହାରେ ନୁହଁ ଟ୍ରେନ୍ ଭିତରେ। ତାକୁ ପୁରା ମାନେ ହଁ ତା ମୁଁ କହିଲି କଣ କଲେ କଣ କଲେ ମୁଁ କହିଲି କଣ କଲୁ ଜାଣିପାରୁନୁ କଣ କଲୁ କହୁଚୁ ମତେ ପୁଣି।
ନା ଏମାନଙ୍କୁ ଏମିତି ଜବାବ୍ ଦବା ହିଁ ଠିକ୍ ନହେଲେ ଏମାନଙ୍କର ଅଧିକ ସାହସ ସାହସ ଅଧିକ ହେଇଯାଏ।
ଫୋନ୍ ବି ଚୁନା କଲି ଫୋନ୍ ଭାଙ୍ଗିଲି ଆ ଆଇଲି। ତାପରେ ବି ସେ ଟାଇମ୍ ରେ ବି ଯଦି କିଏ ହଁ ପାଖରେ ଆଉ କିଏ ଥାନ୍ତା ଟିକେ ସାହସ୍ ବି ମିଳିଯାଏ। ଫ୍ୟାମିଲି ମୋର ଥିଲେ ବଟ୍ କେହି ଗୋଟେ ସପୋର୍ଟରେ ବାହାରିଲେନି। ଯେହେତୁ ମାନେ ଭିଡ ଥିଲା କିଏ ନାଇଁ କୋଉଠି ବସିଥିଲା ଗୋଟିଏ ବଗିରେ ସମସ୍ତେ ବସିଥିଲେ। କିନ୍ତୁ ସେପାରେଟ୍ଲି ସବୁ ବସିଥିଲେ ସେପାରେଟ୍ଲି ବସ୍ ଥିଲେବି କିଏ ଗୋଟେ କଣ କିଛି ମୁହଁ ବି ଖୋଲିକି ବି କିଛି କହିପାରିଥାନ୍ତା ନା ନାଇଁ ପଦେ ଭାଇ ବି ଯାଇଥିଲା ସାଙ୍ଗରେ ଗୋଟେ ଭାଇ। ବା ବାବା ବି ଥିଲେ ପିଇସା ବି ଥିଲେ ସମସ୍ତେ ଥିଲେ କିନ୍ତୁ ମାନେ କେହି କିଛି କହିଲେନି ସେଠି।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
କି ଘରକୁ ଆସିଲା ପରେ ବି ମୋତ୍ ମାନେ କିଛି ପଚାରିଲେନି ଏଗୁରା ତା ଉପରେ ବେଶି କିଛି କଣ ହେଲା କଣ ନାହିଁ?
ସେଇଟା ଆକଚୁଆଲି ଟିକେ ହଁ ସେଇଟା ଆକଚୁଆଲିି ଟିକେ ଇଏ ଲାଗିବ କାହିଁକି ନା ଯେହେତୁ ଅଁ ବାପା କିମ୍ବା କିଏ ଜଣେ ଅଭିଭାବକ ସାଙ୍ଗରେ ଅଛନ୍ତି ତ ସେମାନେ ସପୋର୍ଟ କରିବା କଥା। ସେମାନେ ଆଗ ଯଦି ସବ୍ ତମ ସାଙ୍ଗରେ ନ ଛିଡା ହେବେ ତାହେଲେ ତମକୁ ସାହସ କେମିତି ମିଳିବ ସେଇଟା ଗୋଟେ ଇଏ କଥା। ଯାହାହେଲେ ସେମାନେ ତମର ସାତ୍ ଦବା କଥା।
ହଁ ନିଜ ଝିଅ ବି ଯାଇଥିଲେ ସାଙ୍ଗରେ ଯଦି ତାର କିଛିହେଇଥାନ୍ତା ମୁଁ ଜାଣିଛି ତା ପାଇଁକା ଏମାନେ ଜୀବନ ଦେଇ ଥାନ୍ତେ। ବ ମୁଁ ବି ସେ ଝିଅ ଭଳିଆ ନା ନାଇଁ ମୁଁ ବି ତ ମୁଁ ବି ତ ପରଲୋକ ନୁହଁ ନାଁ। ମୁଁ ତମରି ଘରେ ରହୁଛି ସବୁ କରୁଛି। ମୋ ସପୋର୍ଟ ରେ ବାହାରି କଥା ନାଇଁ ସପୋଟରେ ବି କେହି କିଛି କଲେ ନି ମତେ ତେ ସେଇଟା ବହୁତ ବହୁତ ଖରାଲାଗିଲା ଟିକେ ନାଇଁ ବହୁତ ଖରାପ ଲାଗିଲା। ତାପରେ ମୁଁ ଚୁପ୍ ହେଇଗଲି ମୁଁ ଆଉ କିଛି କହିବିନି। କିନ୍ତୁ ସେତିକି ଥିଲା ଯେ ଯଦି ମାନେ ମୁଁ ମାନେ ଏ ଷ୍ଟେସନ ଆଗକୁ ବି ଥିଲା ନାଁ। ଆମ ଗାଁ ଷ୍ଟେସନ ବି ଆସିଥିଲା ମୁଁ କହିଲି ଗୋଟ ଫୋନ୍ କରିବି ତୁ ଏହି ଏଇଠି ନା ଆଉ ଆଗକୁ ଯାଇପାରିବୁନି ଏଇଠି ନା ରହିବୁ। ଆ ମୁଁ କହିଲି ଛାଡ କଣ ଆଉ ଇଏ ହଉଛି?
ତାପରେ ଆଉ ଗୋଟେ କଥା ହେଲା ଆ ଏମିତି ତ ବହୁତ ହବ କାହିଁକି ନା ଆ କିଛି ଲୋକ ନିଜର ସମ୍ମାନ କୁ କିଛି ଲୋକ କ କିଛି ଲୋକ ଭାବନ୍ତି କି ତାର ଯାହା ହେଲା ଆମର କଣ ଅଛି?
ହଁ।
ଏବେ ଭାବିଥିଲି ତ ଆମକୁ ନିଜକୁ ନିଜ ପାଇଁ ଆମେ ନିଜକୁ ହିଁ ଷ୍ଟାଣ୍ଡ ନବାକୁ ପଡ଼ିବ। ନହେଲେ ଆମେ ଆଗକୁ ଯାଇପାରିବାନି।
ମୁଁ ଜାଣିଆରେ ଆ ଏବେ ଯାହା ଚାଲିଛି ଘର ଲୋକଙ୍କଠୁ ବେଶ୍ ଶି ପରଲୋକଙ୍କୁ ତମେ ଭରସା କରିପାରିବ।
ହୁଁ।
ଆଗରୁ କଣ କହୁଥିଲେ ପରଲୋକଙ୍କୁ ଭରସା ନାହିଁଁ ଏବେଟ ଗୋଟେ ପରଲୋକ ପଛେ ଛିଡା ହବ ବିପଦ କାଳରେ ଘର ଲୋକ ମାନେ ସାଥ୍ ଦେବେନି।
ହଁ ଏମତି
ଘର ଲୋକମାନେ କେବେ ବି ସାଥ୍ ଦେବେନି। ମାନେ ମୁଁ ଦେଖୁଛି ଜାଣୁଛି ସବୁ କରୁଛି ମାନେ ଏମିତି ଉ କହିବା କଥା ନୁହଁ ମାନେ ପୁରା କୁକୁରଠୁ ହିନ ଭଳିଆ ଜିନିଷ ସମ୍ମାନ ନାହିଁ ସେମିତି ନାହିଁ ଘରେ। ଯୋଉଠି ରହୁଛି।
ଉଁ ଆପଣ ତ ଆପଣଙ୍କ ଦିଦିଙ୍କ ପାଖରେ ରହୁଛନ୍ତି ବୋଧେ।
ହଁ।
ଯୋଉମାନେ ତାଙ୍କ ପାଖରେ ତାଙ୍କ ଫ୍ୟାମିଲି ମେମ୍ବରର୍ସ କିଏ ଆସନ୍ତି ରହିବା ପାଇଁ ନାଁ ଆଉ ସେ ହିଁ ରୁହନ୍ତି ତାଙ୍କ ପୁଅ।
ସେଠି ପିଇସି ରହୁଛି ପିଇସି ପିଇସି ବର ରହୁଛନ୍ତି।
ଓହୋ।
ସେ କଥା କହିଲି ପା ଘରକୁ ଆସିଲା ମାନେ ଗୋଟେ ଅଫିସରୁ ସେଟାକି ଘରେ ହଁ ଗୋଟେ ଖୁସିର ମାହୋଲ ଥିବ କିଏ କଥାବାର୍ତ୍ତା ହବ। ପଚାରିବ ତମକୁ ନାହିଁଁ କଣ କଟିଲା କେମିତି କଣ ହେଲା? ଖାଇଲୁ କଣ ପିଇଲୁ କଣ କଲୁ ପଚାରିଲେ ଖୁସି ଲାଗେ ସେ ଜିନିଷଟା।
ହଁ।
ସମସ୍ତେ ତେବେ ସେ ଜିନିଷଟା ଖୁସି ଲାଗିବ ଯାହାହେଲେ ଟିକେ ରିଲାକ୍ସ ଫିଲ୍ ହେବ ଆଉ ଘରକୁ ଆସିଲେ ତମକୁ କେହି କଥାକହୁନଥିବେ। କିଛି ମାନେ ହେଇଗଲା ଭଳିଆ ଯେମତି ମୁଁ ତ କାହାକୁ କିଛି କହିବାରେ ନାହିଁ ମରେ ମୁଁ ନା ତମେ ମୋର କଣ କାମ କରିଦଉଛ ନା ତମେ କଣ କହୁଛ। ମୁଁ ତ ମୋ ବାଟରେ ମୋ କାମ ସାରିଲି ମୋର ମୁଁ ଗଲି। ମୁଁ କୁହନ୍ତୁ କଣ କରନ୍ତି ତମ ପାଇଁ। ନା ତମେ ମୋର କଣ କାମ କରୁଛ ନା ମୋ ପାଇଁ ରୋଷେଇ କରି ଦଉଛ ନା ମୋ ଟିଫିନ୍ ପ୍ୟାକ୍ କରିକି ଦଉଚ ନେଇକି ଯା ବୋଲି। କଣ ଖାଇଛ ନ ଖାଇଛ କିଛି ତ ବୁଝୁନ ନାଁ।
ହୁଁ।
ଯେତେବେଳେ ମୁଁ କରୁଥିଲି ଦି ବର୍ଷ ଅଢ଼େଇ ବର୍ଷ ଭିତରେ ବସିଥିଲି ଚାକିରି କରୁନଥିଲି। ଥିଲେ ମୁଁ ତ ପୁଣି ତମମାନଙ୍କ ପାଇଁ ସକାଳୁ ଜଳ ଖିଆଠୁ ଆରମ୍ଭ କରିକି ରାତିରେ ଖାଇକି ଶୋଇଲା ପର୍ଜନ୍ତ। ସବୁ କିଛି ଏ ଟୁ ଜେଡ ସବୁ କରୁଥିଲ ନା କରୁନଥିଲି।
ରୋଷେଇ ବାସ କରିବୁ ସମସ୍ତଙ୍କୁ ଖାଇବା ପିବା ଆ ଦେବି ଆରମ୍ଭ କରିକି ବାସନ ବାସନ ମଜା ଠୁ ତାଙ୍କ ଘରର ସବୁ। କାମ କରୁଥିଲୁ। ଆଉ ମୁଁ ଯେତେବେଳେ ଯାଉଛି ଆ ଆଜି ମୋ ପଛରେ କେହି ନାହାନ୍ତି ନା ମତେ କିଏ କଣ କରିକି ଦଉଛନ୍ତି ନା କଣ କରୁଛନ୍ତି। ମୁଁ ରୋସେଇ କଲେ ନେଇକି ଯିବି ନ ନେଇକି ଗଲେ ଓପାସ ଶୋଇବି।
ସେଇଟା ଲୋକମାନେ ବୁଝନ୍ତିନିକି ଯଦି ଆମକୁ ଜଣେ କେହି ସାହାଯ୍ୟ କରିଥିଲା। ତାର ଦରକାର ବେଳେ ଆମେ ତାକୁ କରିବା କଥା।
କିଛି ନାହିଁ ମୁଁ ତ କହୁନି ଯେ ମତେ ନ ଛଅ ଭଜା କରିକିଦିଅ ଆଟଲିଷ୍ଟ ତମ ଘରେ କଣ କହିବେନା ଆଗାଧୁଆ ଭାତ ବସିବନି ଠିକ ଅଛି। ତୁମେ ଅଗାଧୁଆ ବାସନ ଭାତ ନବସେଇଲ ନାହିଁ। ତମର ତମାନେ ଉଠୁଛ ତମେ ସଖାଳୁ ତମେ ଉଠିକି ଗୋଟେ ଗାଧୋଇିକି ଭାତ ବସେଇ ଦିଅ। ମୁ ମୁଁ ତରକାରୀ ପତ୍ର କିଛି କରି ନେଇଯିବି ମୁଁ ଭା ତ କରିବି ତରକାରି ପତ୍ର କରିବି ନାହିଁ ଭାତ ତ କଲେ ଏକୁଟିଆ ମୋ ପାଇଁ କରିବିନି ନା ସମସ୍ତଙ୍କ ପାଇଁ କରିବି। ତରକାରୀ ପତ୍ର ବି ସମର୍ଥଙ୍କ ପାଇଁ କରିବି।
ତ ମୁଁ କଣ ଘରର ବୋହୂ ହେଇଛି ତମ ସବୁ କରିକି ଥୋଇଦେବି ମୁଁ ହଁ କରିବି ଯଦି ମୋ
ଶୁଭୁନି। ହାଲୋ। ଅଜବ ଲାଗୁଛି ନେଟୱର୍କ।
ହାଲୋ।
ହଁ।
ହଁ ହାଲୋ।
ହାଲୋ।